ହାଲୋ ହଁ ହାଲୋ। ହ ଭାଇ ଶୁଭ ସନ୍ଧ୍ୟା।
ଭାଇ ଶୁଭ ସନ୍ଧ୍ୟା। ଆଜ୍ଞା, ଆଜ୍ଞା।
ଭଲ ଅଛନ୍ତି? ଆଛା କଣ କରୁଥିଲେ?
ଆପଣ ଭଲ ଅଛନ୍ତି?
କଣ କରୁଥିଲେ? ହଁ ମୁଁ ଭଲ ଅଛି ଭଗବାନଙ୍କ ଦୟାରୁ।
ଆଜ୍ଞା। ମୁଁ ଆଜ୍ଞା ଏଠି କ୍ରିକେଟ୍ ଆ ଆଜ୍ଞା ମୁଁ ଏଇଠି କ୍ରିକେଟ ଖେଳିକି ଆସିକି ଏଇଠି ବସିଛି ଘରେ।
ଆରେ ବାପ୍ ରେ ଏତେ ବର୍ଷାରେ କ୍ରିକେଟ ଖେଳୁଛନ୍ତି?
ନାଇଁ ଆଜ୍ଞା ଟିକେ ମେଘ ଛାଡି ଯାଇଯି ଆଜି ଆମ ଆଡେ।
ଅ ଓହୋ ମୋ ଭାବିଲି ବର୍ଷା ହଉଛି କେମିତି ଖେଳୁଛନ୍ତି ବୋଲିକି। କଣ ଖାଇଲେ? ହୁଁ ହୁଁ କଣ? ଖାଇଲେ?
ଭାତ, ଡାଲି, ଆଉ ଭଜା।
ହ ହ, ଏବେ- ଏବେ ଭାତ ଖାଇଲେ? ସ୍ନାକ ଫାକ କିଛି କରିନାହାନ୍ତି କି? ନସଲ ପନା ନ ଏ କା ଆଚ୍ଛା, ଆଚ୍ଛା, ଆଚ୍ଛା, ଆଚ୍ଛା।
କଣ କଣ କ
ମୁଁ ଏବେ ଟିକେ ଚା ସାଥିରେ ଟିକେ ବିସ୍କୁଟ। ଯୋଉ ମୁରକାର ପାଗ ହେଇଛି, ଚା ସାଙ୍ଗରେ ବିସ୍କୁଟ ହେଲେ ଗୋଟେ ମଜା ଆସିଯାଉଛି ଆଉ। କା ହେଇଯ ହୁଁ
ଆପଣଙ୍କ ଆଡେ ମେଘ ପକଉଛି?
ହଁ ମେଘ ପର୍ବଳ ଉଠେଇକି ବର୍ଷା ବି। ହଉଛି। ଭାବୁଥିଲୁ ଆଜି ଟିକେ ନିରାମିଷ ଉପରେ କଣ କରିବୁ? ତ ଯାଇ ହଉନି ବାହାରକୁ। ବର୍ଷା ଯଦି ଛାଡିବ ତାହେଲେ ଦେଖାଯିବ ଆଉ।
ଆଜ୍ଞା।
ହଁ।
ଆମର ମେଘ ଟିକେ ଛାଡିଛି।
ବାକି ଯାହା କୁହ ଆମେ ଆଜି ବୁଲିବାକୁ ଯାଇଥିଲୁ।
ଆଜ୍ଞା।
ଆମର ଗୋଟେ ଟିମ୍ ଅଛନ୍ତି ସବୁ ଗ୍ରୁପ ଟା ମିଶିକି ବୁଲିବାକୁ ଯାଇଥିଲୁ। ବହୁତ ମଜା ଲାଗିଲା ପୁରା। ହଁ। ଆମେ ମୁଁ କଣ ନା ଫୁଲବାଣୀରେ ରହୁଛି। ଫୁଲବାଣୀ ଟା ଟିକେ ଜଙ୍ଗଲ ଏରିଆ ତ ପ୍ରଚ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଇଏ ପରିପୂର୍ଣ୍ଣ ଅଟେ। ତ ସେଥିପାଇଁ ଆମେ ଯୋଉ ମିଶିକି ଯାଇଥିଲୁ ସେ ନଦୀ ଆଡେ ବୁଲିଲୁ। ତାପରେ ଜଙ୍ଗଲକୁୁ ଗଲୁ। ତାପରେ ତାପରେ ଏମିତି ବୁଲି ବୁଲାକ ଚା ପିଇକି ଆସିଲୁ ଆଉ। ତ ଆପଣ କୁଆଡେ ଯାଉନାହାନ୍ତି ବୁଲା ବୁଲାବୁଲି ପାଇଁ?
ଆଜ୍ଞା ଆମର ତ ଏପଟେ ଦିନରାତି ମେଘ ପକୋ କାଲିଠୁ ଜୋ ଏରିଆ ପକେଇଚି ମାନେ ଛାଡିଆ ଚାନ୍ସ ହେଇ ଧ ନଥିଲା। ଏବେ ଏଇଠିକେ ଆଜି ଟିକେ ଛାଡିଚି ଚାରିଟାରୁ ଟିକେ ସାଢେ ତିନିଟା ରୁ ତିନିଟା ଟି ଛାଡ଼ିଲା।
ଓହୋ ଆପଣ କୋଉ ଅଞ୍ଚଳରେ ବାସ କରୁଚନ୍ତି? ଆଚ୍ଛା ଆଚ୍ଛା। ହାଲୋ।
ଆ ଆପଣଙ୍କ ବୟସ ଟିକେ କୋଟି ଆସୁଚି। ହାଲୋ। ହାଲୋ ଭାଇ ହାଲୋ ଭାଇ। ଆପଣଙ୍କ ଭଏସ ଟିକେ କଟୁଚି ସାଉଣ୍ଡ ଟା ଟିକେ ଠିକ ସେ ଆସୁନି ତ। ମୁଁ କହିଲି ଆପଣ କୋଉ ଅଞ୍ଚଳରେ ବସବାସ କରୁଚନ୍ତି?
ଏ ଆଜ୍ଞା।
ଆଚ୍ଛା ଆଚ୍ଛା ଆଚ୍ଛା ଆପଣଙ୍କ ଅଞ୍ଚଳରେ କଣ ସେମିତି ପ୍ରସିଦ୍ଧ ଜିନିଷ ଗୁଡାକ ଅଛି, ହ୍ୟାଲୋ
ଆଜ୍ଞା ଆଜ୍ଞା।
ଆପଣଙ୍କ ଅଞ୍ଚଳରେ ପ୍ରସି ପ୍ରସିଦ୍ଧ ଜିନିଷ କଣ କହୁଚି?
ଆମର ଅଛି ରାମ ମନ୍ଦିର। ଆଉ ମଣିନାକ ମନ୍ଦିର ଆଉ ଆମର ବୈଷ୍ଣ ଦେବୀ।
ହଁଓହୋ।
ଆମର ଫେମସ ଜାଗା ତ
ଆଚ୍ଛା ଭଲ ଆଉ।
ଆଜ୍ଞା।
ଆଉ ଆପଣ କଣ ଏବେ ପଢାପଢି କରୁଚନ୍ତି ନା ଚାକିରିରେ ଅଛନ୍ତି?
ନାଇଁ ଆଜ୍ଞା ଗାଁ ରେ କାମ ଚାଲିଚି।
ଆଚ୍ଛା ଆଚ୍ଛା ଆଚ୍ଛା। କାମ ମାନେ କୋଉ କୋଉ କାମ ସବୁ କରନ୍ତି କଣ?
ମୁଁ ଆଜ୍ଞା ଆପ୍ଲାଏ କାମରେ
ଓହୋ ପ୍ଲାଏ ଓହୋ। ଠିକ ଠିକ ଠିକ ଠିକ ଲାୟ କାମ କରା ହେଉଚି ନାଇ ତ କାମ ଟା କେମିତି ଟିକେ କଷ୍ଟ ସାଧ୍ୟ ନା ସେମିତି ସହଜ।
ଆଜ୍ଞା ପୁରା ପୁରୀ ସହଜ କାମ ଟା।
ଓ ହୋ। ହଁ କଣ ଅଛି ଯୋଉ କାମ ହେଲେ ବି ମନର ଯଦି ଖୁସି ମିଳୁଚି ସେ କାମ ଏକା କରିବା କଥା ନାଇଁ।
ଆଜ୍ଞା ଆଜ୍ଞା ନିହାତି।
ହଁ। ହୁଁ ଆପଣ ଧରି ନିଅନ୍ତୁ ଗୋଟେ ଡକ୍ଟର ଅଛନ୍ତି କିନ୍ତୁ ମନର ଖୁସି ନାହିଁ ତ ଡକ୍ଟର ହେଇକି ଲାଭ କଣ?
ଆଜ୍ଞା।
ଲୋକ ତ ଅନ୍ୟ କୋଉ କାମରେ ବି ଖୁସିରେ ରହୁଚନ୍ତି ତ ଯୋଉ କାମରେ ଖୁସି ମିଳୁଚି ସେ କାମଟା କରିବା କଥା। ମୋ ହିସାବରେ ଆପଣ କଣ କୋହୁଚନ୍ତି।
କେ ତ ହେଇପାରନି ଗାଁ ରେ କାମ କରିବା ଥାଉ କଣ କରିବୁ ଆଜ୍ଞା।
ହଁ ହଁ ଠିକ ଠିକ ଠିକ ଠିକ।
ଆପଣ କଣ କରନ୍ତି?
ମୁଁ ଏବେ ଆମର ଇଏ ପ୍ରତିଯୋଗିତା ମୂଳକ ପରୀକ୍ଷା ଗୁଡାକ ପାଇଁ ଇଏ ହୋଉଚି। ସ୍ମୃତି କୋଉଚି ଆଉ।
ଆଜ୍ଞା।
ହେ ଓ। ମୁଁ ତାଲିକି ଯାଉଛି।
ଆଉ ଆଜ୍ଞା ଆପଣ ଗୋଟେ କଣ ବୁଲା ବୁଲିିବା ପାଇଁ ଅଛି ଭଲ ଜାଗା।
ଆମ ଏପଟେ ବୁଲା ବୁଲାବା ପାଇଁ ବହୁତ ଭଲ ଜାଗା ଗୁଡାକ ଅଛି। ପାଖରେ ଆମର ୱାଟର ଫଲ ଜଳପ୍ରପାତ ଅଛି। ମନ୍ଦିର ଗୁଡାକ ଅଛି ପାଖରେ କୋ କୋୱଡ୍ରା ୱାଟରଫଲ୍ ଅଛି ତାପରେ ଆମର ମ ଆମର ଇଏ ଗୋଟେ ହିଲ୍ ଭ୍ୟୁ ଅଛି ପଏଣ୍ଟ ଟା କଣ ମୋର ମୋ ପକଡା ଝରୁ ଅଛି ଏମିତି ଆଉ ବହୁତ ଜିନିଷ ଅଛି ଆପଣ ଗୋଟେ ଥର ଆସିକି ବୁଲାବୁଲି କରନ୍ତୁ।
ଆଜ୍ଞା।
ଆଉ ଆପଣ ଆପଣଙ୍କର ମନ ବି ଖୁସି ହେଇଯିବ ଗୋଟେ ଥର ବୁଲିଲା ପରେ।
ଆଜ୍ଞା ଆଜ୍ଞା ନିହାତି ମତେ ବି ସେ ଜଳପ୍ରଭାତ ଗୁଡେ ମତେ ମଧ୍ୟ ବହୁତ ବଢିଆ ବୁଲିବା ପାଇଁ।
ହଁ-ଅ ହଁ। ଗୋଟେ ଥର ଗାଧେଇ ଦେଲେ ପୁରା ମନର ମନ ଭିତରେ ଯେତେ ଅଶାନ୍ତ ଜିନିଷ ଗୁଡାକ ଥିବ ସବୁ ଧୋଇ ହୋଇ ଯିବ।
ଆଜ୍ଞା।
ହଁ। ଆଉ କଣ କୁହନ୍ତୁ ରୋଷେଇ ରୋଷେଇ ଫସେଇ କଣ ଆସେ ଆପଣଙ୍କୁ?
ରୋଷେଇ ମତେ ଆଜ୍ଞା-ଆ ମତେ ଚିକେନ ଆସେ ଭାତ ଆସେ।
ଚିକେନ୍ ଆସେ ଭାତ ଆସେ।
ଆଜ୍ଞା ଆଉ ମଜା ମଜି ଆସେ?
ଆଛା ଆଛା ଆଛାଛା।
ଆଉ ଆପଣ କଣ କଣ ଆସେ?
ମତେ ବି ମତେ ପ୍ରାୟତଃ ସବୁ ଜିନିଷ ରୋଷେଇ କରିବାକୁ ଆସେ କିନ୍ତୁ ମୋ ପାଖରେ ଯୋଉ ସାଙ୍ଗ ଟା ଅଛି ସେ ଟିକେ ଅଧିକ ଜାଣେ ତ ମୁଁ କଣ କରେ ତାକୁ ହିଁ ଲୋ ପକେଦିଏ କାମରେ ମୁଁ କିଛି କାମ କରିବା ଲୋକ ନୁହଁ ମୁଁ ଖାଲି ବସେଇକି ଖାଏ।
ଆଜ୍ଞା।
ଆମର ଗୋଟେ ସାଙ୍ଗ ଅଛି ଆଲୋକ ସେଓ ମାନେ ତାକୁ ଯାହା ଦିଅ ବିରିୟାନୀ ଦେଲେ ବିରିୟାନୀ ବନେଇଦବ ଚିକେନ ଦେଲେ ପୁରା ଚିକେନ ବନେଇଦବ ମାଛ ଦେବେ ମାଛ ବେସର ବନେଇଦବ। ଏମିତି ଏକ ରୋଷେଇଆ ଆପଣ ତା ମାନେ ହୋଟେଲରେ ବି ପାଇପାରିବେନି।
ଆଜ୍ଞା।
ହଁ। ମତେ ତ ଲାଗୁଛି ତା ସାଥିରେ ମୁଁ ରହିକି ମୁଁ ଭାରି ଖୁସି।
ଆଜ୍ଞା।
ହଁ। ସେ ସାଙ୍ଗ ମାନଙ୍କ ସହ ଏମତି ମିଶିକି ଯଦି ସେମତି ସାଙ୍ଗ ମାନଙ୍କ ସହିତ ମିଶିକି ରହିଲେ ଏକା ଭଲ ଲାଗେ ଆଉ ଆମେ ତ ବାହାରେ ରହିକି ଘରକୁ ଯା ଆପଣ ତ ଘରେ ଅଛନ୍ତି। ଘର ଲୋକର ଖାନା ପାଉଛନ୍ତି ଖାଇବା ପାଉଛନ୍ତି ଖୁସିରେ ଅଛନ୍ତି ଆମେ ଯେହେତୁ ବାହାରେ ରହୁଛୁ ଆମ ରୋଷେଇ କରିବାକୁ ପଡଛି ସବୁ ଜିନିଷ ଟିକେ ଇଏ ହଉଛି ଆଉ।
ଆଜ୍ଞା ଆମୟ ଏବେ ଗାଁ ରେ ଅଛୁ ବୋଲି ଏମିତି ହଉଛି ବାହାରୁକୁ ଗଲେ ଆମେ ସେମିତି ହଇରାଣ ହବୁନି କି। ଆମେ ନିଜେ ରୋଷେଇ କରୁ ନିଜେ ହଣ୍ଡା ହାଣ୍ଡି ମାଜୁ ନିଜେ ରୋଷେଇ କଲେ ଯାଇକି ଖାଇବୁ।
ହଁ ହଁ। ଯାହା ହେଲେ ବି ଘର ଖାଦ୍ୟ ଘର ଖାଦ୍ୟ।
ବାହାରେ ଡେଲି ତେ ଘରେ ଯେମତି ଟେନସନ ମାନେ ସକାଳ ପାଇଲେ କଣ ରାନ୍ଧା ହବ କଣ ନାହିଁ ମା ଭାବନ୍ତି ତ ବାହାରେ ହି ସେମିତି ଆସିବ ଟେନସନ।
ହଁ ପରା। ହଁ ଆଉ ଆପଣ କଣ ବାହା ହେଲେଣି ନା ନାଇଁ?
ନାଇଁ ଆଜ୍ଞା।
ଓହୋ। ସେଇଠୁ
ଆପଣ ବାହା ହେଲେଣି?
ହ ଚାକିରି ଖୋଜୁଛି ପରା ଚାକିରି ହେଲା ପରେ ବାହା ହେବା।
ଆଜ୍ଞା ଚାକିରି ତ ଆମ ଭା-ଭାଇ ବି ଖୋଜୁଛନ୍ତି ନା ମିଳୁ ନାହିଁ ତ ଚା ଚାକିରି ବି ଚାକିରି ଆମ ଭାଇ ବି ଖୋଜୁଛନ୍ତି ତାଙ୍କୁ ବି ମିଳୁନି। ଚାକିରି ଯିଏ ପାଉଛି ମୁଁ ଦେଖୁଛି ସିଏ କଠିନ
ହୁଁ ହୁଁ ହଁ।
ଏମିତି ହାଡ କଠିନ ପରିଶ୍ରମ କଲେ ଚାକିରି ହିଁ ମିଳିବ ନହେଲେ ତ ଆମ ଏଇ ମାନେ ମିଳିବା ଚାନ୍ସ ହି ନାହିଁ ଚାକିରି କହିବାକୁ ଗଲେ।
ହଁ।
ତ ଏମିତି କଠିନ ପରିଶ୍ରମ କରନ୍ତୁ ସଫଳତା ଚାବିକାଠି ଆପଣ ପାନ୍ତୁ।
ହଁ ହଁ ପରା। ଯାହା ତ କଥା ହେଇ ଅଣ୍ଡା ତରକାରୀ। କଣ କହିଲେ?
ଆପଣ ଖେଳା ଖେଳି କରିବା ଯାଆନ୍ତି ନା ନାଇଁ?
ହଁ ଖେଳାଖୋଳି କରିବାକୁ ଯାଏ। କ୍ରିକେଟ ଖେଲେ ଫୁଟବଲ ଖେଲେ ବ୍ୟାଡମିଣ୍ଟନ ଖେଲେ ଭଲିିବଲ ଖେଲେ। ମୋର କ୍ୟାରମ ଟିକେ ଭାରି ଫେବରାଇଟ।
ଆଜ୍ଞା ଆ
ହଁ।
ସୂକ୍ଷ୍ମ ଜିନିଷ ଟିକେ ମାନେ ଶୁଖିଲା ଇଏକୁ ଘରେ ଖେଳିବେ ଆମ ତାସ ଖେଳନ୍ତି ନା ନାଇଁ ତାସ କାଲ
ଫାଣ୍ଟ୍ରାଷ୍ଟିକ ଖେଳେ ମୁଁ
ଆମର ଗାଁ ରେ ଅଛି ଟିକେ ମାନେ ମାଟି ଟା ଟିକେ ଇଏ ଅଛି ତ
ହୁଁ ହୁଁ ହୁଁ
ଟିକେ ମରମ ପଡିଛି ତ ସେଥିରେ ଆମେ ଟିକେ ସଟ ବାଟିକି ଖେଳିଦଉଛୁ।
ଏ ଆମ ସାଙ୍ଗଟେ ଯାଇଥିଲେ ବାହାରକୁ। ତ ଏବେ ସେ ଆଳୁଚପ୍ ଗରମ ଗରମ ଆଳୁଚପ୍ ଆଣିଛନ୍ତି।
ଆଜ୍ଞା।
ସେଟା ଖାଉ ଖାଇବା ପାଇଁ ଡାକୁଛନ୍ତି ଆଉ ମୁଁ କହିଲି ଟିକେ ରୁହ ମୁଁ ଟିକେ କ ଥା ହେଇଯାଏ ତାପରେ ଖାଇବା ବୋଲି ତ ସେମାନେ ମତେ ଛାଡିକି ଖାଇଦେଲେ।
ଆଜ୍ଞା ମୋର ବି
ହଉ ଆଜ୍ଞା ରଖୁଛି ତାହେଲେ ହଉ